ହ୍ୟାଲୋ।
ହଁ।
କଣ କରୁଛ?
ଏଇଟା ନା ଛାତ ପୁର ଆସିଲି ଧୁଆ ଧୁଇ ହେଇକି ଆସି ଧୁଆ ଧୀ ଧେଇଇକି ଆଉ।
ହୁଁ ଆଉ ଏଇ ବର୍ଷ ତମର ଧାନଗା କରିଛ ନା ନାଇଁ।
ହଁ ଧାନ ଗାରୁଆ ହେଇଛି ନା ଆମର।
ଆଉ ଜାଣିଛ ନା ନାଇଁ ଏଇ ବର୍ଷ ମୋରୁଡି ହବାର ଅଛି ବୋଲି।
ମୋରଡିବାର ଅଛି କାହିଁ ମୁଁ ଖବର ପାଇନି।
ମୁଁ ଶୁଣୁଥିଲି ମୁଁ ବଜାରରେ ଶୁଣୁଥିଲି ଯେ ମରୁଡି ଏ ବର୍ଷ ହବାର ଅଛି। କାହିଁକିନା ଦେଖୁନ ପରିବ ମାନେ ଏ- କଣ କହିଲ ଆମର ଦିନକୁ ଦିନ ଜଳ ବି ଦେଖୁନ କେମିତି ଲୋପ ପାଇବାର୍ ଲାଗି କେଜି।
ହଁ ବର୍ଷା ବର୍ଷା ବି ହଉନି ଠିକ୍ ସେ।
ହୁଁ। ତମେ ତମ ଆଡ଼େ କେମିତି ଜୁ ମାନେ ପାଣି ଭଲ ନା କେନ୍ତି କଣ ଅଛି?
ହଁ ପାଣି ଠିକ୍ ଠାକ୍ ଅଛି ଯେ କିନ୍ତୁ କଣ କହିଲୁ ଆମର ଯୋଉ ଟିକେ ବାୟୁପ୍ରଦୂଷଣ ହକା ହେଇକି ଯଉ ହଉନି କି ମୃତ୍ତିକାପ୍ରଦୂଷଣ ହକା ହଉଛି।
ହୁଁ।
ଆମର ବର୍ଷାଫର୍ଷା ବି ଠିକ୍ ସେ ହଉନି।
ମାନେ ଧା ମାନେ ଯୋଉ ଯୋଉ ଯୋଉ ବର୍ଷ ଯୋଉ ମାସେରେ ଧାନ ହବା କଥା ସେଇଵ ସରେ ସେ ମାସରେ ଧାନ ହଉନଥିବ।
ହଁ ସେ ଆଉ ପାଣି ନ ମିଳିଲେ ଆଉ କଣ ହବ ମରୁଡ଼ି ଆରାମସେ ହବ ଆ ଆସ୍ତେ ଆସ୍ତେ ଆଉ।
ହୁଁ ଆଉ ତମର ହେଇପଟେ ମାନେ ନଦୀଜଳ ହକା ଠିକ୍ ଠାକ୍ ଅଛି ନା ନା ପାଣିର ଅଭାବ ଅଛି।
ହଁ ଦେଖେ ଆ ବର୍ଷା ଯଦି ନହବ ହେଲେ ଆଉ ନଦୀରେ ପାଣି କେମିତି ରହିବ ଆଉ।
ହୁଁ ଡ୍ୟାମ୍ ହେକା ନାଇଁ କି ତମ ପଟେ?
ନାଇଁ ସେମିତି ଡ୍ୟାମ୍ ସୁବିଧା ନାହିଁ ଆମର ଏପଟେ।
ହୁଁ। ଆଉ କେମିତି ଫସଲବାଡ଼ିି ହେକା କରୁଛ?
ଫସଲ ଆମର ଯାହା କୂଅ ଛୋଟ ଛୋଟ କୂଅ ନାହିଁ କି?
ହୁଁ।
କି ବୋରିଂ ଯୋରା ଅଛି ସେଥିରୁ ପାଣି ଇଁ ମଡ଼ା ହଉଛି ଆଉ।
ଧୀରେ ଧୀରେ ମାନେ ଅଧିକ ଲୋକ ଯେହେତୁ ବୋର ବୋରିଂ କଲେଣି ତଥାପି ମାନେ ବୋରିଂ ବି ନା ଆସ୍ତେ ଆସ୍ତେ ମାନେ କମି ମାନେ ପାଣି କମି କମି ଆସିଲାଣି ନା।
ହଁ। ଆଉ ଯେତେ ପାଣି ତୁ ୟୁଜ୍ କରିବୁ ସେତେ ମା ଆମର ବୋରିଙ୍ଗ ରୁ ପାଣିରା ତଳୁକୁ ତଳୁକୁ ଯିବ ନା।
ହୁଁ ମାନେ କଣ ହଉଛି କ କ ହଉଛି କହିଲ ମାନେ ପାଣି ତ ସେମ୍ ମାନେ ଯେତିକି ରହିବା କଥା ରହୁଛି କିନ୍ତୁ ଲୋକଙ୍କ ପାଖରେ ଏ ହେଟା ପହଞ୍ଚି ପାରୁନି ଆଉ।
ହଁ।
ହୁଁ ଆଉ ସମୁଦ୍ର ପାଣିରେ କେବେ ଗାଧେଇଛ ନା ନାଇ?
ସମୁଦ୍ର ପାଣି ହଁ ଗାଧେଇଛି ନା।
ସମୁଦ୍ର ପାଣିରେ ମାନେ ମାନେ ଜାଣିଛ ନା ନାଇଁ ମାନେ ସମୁଦ୍ର ପାଣିରେ ଗାଧେଇଲେ ତମ ହଁ ସ୍କିନ୍ ମାନେ ଉଁ ଚର୍ମ କଳା ପଡ଼ିପଡ଼ି ଯାଏ।
ମୁଁ ଏଇଟା କେତେବେଳୁ ଶୁଣିଥିଲି ସେଇଟା।
ହୁଁ। ମୁଁ ଶୁଣିଛି ଯେ ମାନେ ମୁଁ ତ କେବେ ଗାଧେଇନି କିନ୍ତୁ ଶୁଣିଛି ମୋ ବଡ଼ଭାଇ ମାନେ କୁହନ୍ତି କି ଚଅ ହଁ ସମୁଦ୍ର ପାଣିରେ ଗାଧେଇଲେ ଚ ଚମଡ଼ା ମାନେ କଳା ପଡ଼ିପଡ଼ି ଯାଏ।
ହଁ ସେଇଟା ଆମର ଯୋଉ ଲୁଣି ପାଣି ନୁହଁ କି ସେଥି ଯୁଗୁରୁ ହୁଏ ଆଉ।
ହୁଁ ଆଉ ଗାଁ ଗହଳି ମାନଙ୍କରେ ତମର ଖରା ଦିନ ହେଲେ କେମିତି ଜଳ ଅସୁବିଧା ହେକା ହଉଛି ନା ନାଇ।
ଗାଁ ଗହଳିରେ ହେତେଟା ଜଳ ଅସୁବିଧା ହୁଏନି।
ହୁଁ।
ଆଜି ପର୍ଯ୍ୟନ୍ତ ହେଇନି ଆମର ସ୍ ସହର ମାନଙ୍କରେ ହୁଏ କି ଆମର ଗୋଟେ ଗୋଟେ ଷ୍ଟେଟ୍ ରେ ଅଛି ଯେ କି ରାଜସ୍ଥାନ ହଉ ସେପଟ ଏରିଆ ଆମର କଣ କହିଲୁ ଜଳ ଟିକେ ବ ଖରାଦିନେ ଟିକେଜଳ ଟିକେ କଷ୍ଟ ଟିକେ ମିଳିବାକୁ ଟିକେ ଆଉ।
ନାଇଁ ତମ ଗାଁ ପା ମାନେ ତମ ଗାଁ ପାଖରେ ଗୋଟେ ନୂଆଗାଁ ଗାଁ ଅଛି ଜାଣିଛନା ନାଇ।
ହଁ।
ମାନେ କଲେ ମାନେ ଆମର ଯୋଉ ବ୍ ମାନେ ବ୍ଲକ ହେଉ ବ୍ଯା ବ୍ୟାଙ୍କ୍ ହଉ କି ପୋଖରୀ ସାହି ବୋଲି ଗୋଟେ ଅଛି ହେଲା ହେ ହେ ମାନେ ସେଇପଟେ ଯାକ ମାନେ ପା ଉ ଖରାଦିନ ହେଲାମାନେ ପାଣି ମିଳେନି। କୂଅରୁ ବି ପାଣି ଶୁଖିଯାଏ। କୂଅରୁ ବି ପାଣି ଶୁଖିଯାଏ ସବୁ ଆସିବେ କୋଉଠି କହିଲ ଅ କଲ କଲେଜ କୂଅ କଲେଜ ଯୋଉ କୁଅଟା ଅଛି ସେଇଠୁ ସବୁ ପାଣି ନିଅନ୍ତି। ମୁଁ ଶୁଣିଛି ତମ ଗାଁ ପାଖରେ ଏଇଟା ଅଛି ତମେ ଜାଣିପାରୁନ କେମତି?
ନା ନା ମୁଁ ମୁଁ ଧ୍ୟାନ ଦେଇନି ସେତେ।
ହୁଁ ଆଉ ରହିଲା କଣ ଯୋଉ ପାଣି ସଂରକ୍ଷଣ ପାଇଁ ତମ ହେଇପଟ ଗାଁ ପଟେ କଣ ମାନେ ସ୍କି ମ ହେକା ଅଛି କି ନାହିଁ?
ପେ ପାଣି ସଂରକ୍ଷଣ ପାଇଁ ଆମର ଦିଟା ବନ୍ଧ ଅଛି। ଗୋଟେ ହଉଛି ଆମର ପଥରା ଖଣ୍ଡ ବନ୍ଧ। ଆଉ ଗୋଟେ ହଉଛି ଆମର ଏଇ ବାରିପଟେ ଗୋଟେ କରାହେଇଛି।
ହୁଁ।
ଯେ ପଥର ଦେଖେ ପଥର ଖଣ୍ଡ ହଁ ପଥର ଖଣ୍ଡ ଠି ଦେଖେ ଆମର ପାଣି ଟିକେ ଟିକେ ରହୁଚି, ସେମିତି କିନ୍ତୁ ଆମ ଏଇ ବାରିପଟ ଏବେ ତିଆରି ହେଇ ସେଠି ପାଣି ଖୋଳିଲେ ସିନା ପାଣି ରହିବ।
ହୁଁ।
ଖୋଳା ହଉନି ସେମିତି ନର୍ମାଲ ନଦୀ ଭଳିଆ ହେଇଚି କଁ ପାଣି ରହିବ ସେଇଠି କହିଲୁ।
ହୁଁ। ଆଉ ମାନେ ଖରା ଦିନ ହେଲା, ମାନେ ଖରା ଦିନ ହେଲେ ମାନେ ସେଇ ତମର କୂଅ ହେକାରେ ପାଣି ରହୁଛି ନା, ନା ରହୁନି?
ଆମର ଏଇ ଆମ କୂଅର ଟେ ତଳୁକୁ ଦେଖ ଖରା ଦିନ ସମସ୍ତିଙ୍କ କୂଅ ପାଣି ତଳକୁ ଯାଉଛି ଏଠି।
ହଁ।
ଟିକେ ପାଣି ଟିକେ ମିଳିବାରେ ଟିକେ କଷ୍ଟ ହଉଚି ଆଉ, କଷ୍ଟ ତ ହଉଚି ଟିକେ କଷ୍ଟ ହଉ ଚି ଆଉ।
ହ ମୁଁ ଶୁଣିଲି ତମ ଗାଁ ପଟେ ଗୋଟେ ଏମ୍ ମେନେ ଏମି ସ୍କୁଲ ବୋଲି ଗୋଟେ ଅଛି, ଏମି ସ୍କୁ ସ୍କୁଲରେ ଗୋଟେ କୂଅଟେ ଅଛି।
ହଁ।
କେମତି ମାନେ ଭଲ ପାଣି ମିଳେ ମାନେ ଖରା ଦିନେ ବି ଯେ ଗାଁ ଡା ଲୋକ ବି ନେଲେ ବି ସେଠି ପାଣି ଶେଷ ହୁଏନି। ହ
ଦେଖେ ପାଣି ତ ଦେଖେ ପାଣି ଯେହେତୁ ଗୋଟେ କୂଅ ମାନେ ତ ପାଣି ଶେଷ ହବ ଯେମିତି ହେଲେ। କିନ୍ତୁ ଓହୋ ପାଣି ସରୁନି ଅବଶ୍ୟ କିନ୍ତୁ ଗୋଟେ ବର୍ଷ ଆମର କଣ କହିଲୁ ପାଣି ପୁରା ଅଳ୍ପ ଥିଲା ପାଣି ମାନେ ସ ଆମ ବୋଉ ହକା ବି ଦିଟା ରାତିରୁ ପାଣି ପାଇଁ ଲାଇନ ଲଗା ଲାଇନ କୂଅରେ ଯାଇକି। ଦିଟା ତିନିଟା ରାତିରୁ ଯାଇକି କାରଣ ପାଣି ପାଣି ମିଳିଲେ ଗୋଟେ ସେଇ ବର୍ଷ ପାଣି ମିଳୁନଥିଲା ଠିକ ସେ ସେ କୁଅରୁ, ସରି ଯାଇଥିଲା।
ହୁଁ।
ହଁ।
ଆଉ ଉମ ତମେ ବାହାରକୁ ସହର ହେକା ଯାଇଛ ନା ନାଇଁ କେବେ ମାନେ ଖରା ଦିନେ।
ହଁ ଯାଇଚି।
ମାନେ ପାଣିର ଅସୁବିଧା କେମ ତମେ ନିଜେ ଅନୁଭବ କରିଚ ନା ନାଇଁ।
ଉଁ ପାଣିର ଉଁ ଦେଖେ ଆମେ କାରଣ ମୁଁ ନାନୀ ହକ ମୋ ନାନୀ ଘଠିକି ଯାଇଛି ନା, ସ ମୁଁ ମେଡିକାଲ ବି ଯାଇଛି।
ହଁ।
ମେଡିକାଲ ଯେହେତୁ ପାଣିର ଅସୁବିଧା ଟିକେ ରହିବନି ସେଠି ସେ ସେ ଜାଗା ହେଗେରାରେ।
ହୁଁ।
କିନ୍ତୁ ବାୟୁ ପ୍ରଦୂଷଣ ଯୋଗୁରୁ ଖରା ଟା ଟିକେ ଅଧିକ ସେହି ଆମ ସହରରେ। କାରଣ ଆମର ଗାଡି ମଟ ଗାଡି ମଟର ଚଳାଚଳି ହେଲା ନା ଅଧିକ।
ହୁଁ।
ସେଥି ଯୋଗୁରୁ ହିଁ ଆମର ତାପରେ ଗ ଛ ପଟ ବି ସହରରେ ବି ନାହିଁ ଗଛ ହେକା ବି ଗଛ ସଂଖ୍ୟା ଅଳ୍ପ ଅଛି।
ହୁଁ।
ସେଯୋଗୁ ଖରା ଆମ ସ ଗାଁ ଅପେକ୍ଷା ସହରରେ ଅଧିକ ଖରା ହୁଏ।
ଆରେ ଆମର କଣ କି ଆଗରୁ ମୌସୁମୀ ମାନେ ଶୀଘ୍ର ଶୀଘ୍ର ଆସେ ଏରି ଓଡିଶାକୁ। କିନ୍ତୁ ଏବେ ଆଜିିକାଲି ଦେଖିବାକୁ ଗଲେ ମୌସୁମୀ ଆସୁନି ମାନେ ସମୟ ଅନୁଯା ଯାଇ ମୌସୁମୀ ଆସୁନି।
ହଁ ସେଇ ସେଇ ତ ଆମର ବାୟୁ ପ୍ରଦୂଷଣ ଯୋଗୁରୁ ଆଉ ଠିକ ସେ ହେଇପାରୁନି ଆଉ ବର୍ଷା ବର୍ଷା ହେକାଆଉ
ମାନେ ଆଉ ରହିଲା ଗଛଲତା ଗଛଲତା ନଥିଲେ ବି ଉ କେମିତି ବି ବର୍ଷା ହବ କହିଲ ସବୁ ଜନସଂଖ୍ୟା ବଢି ବଢି ଯାଉଛି ଗଛ ଲତା ସବୁ କାଟି କାଟି ଯାଉଛନ୍ତି। ଆଉ ଜଳର ତ ଅଭାବ ନିଶ୍ଚିନ୍ତ ଦେଖାଯିବ।
ହଁ ଯ ସବୁ ସବୁ କ୍ଷେତ୍ରରେ ଦେଖୁ ଅଭାବ ଦେଖାଗଲାଣିି ଏବେ।
ହୁଁ କିନ୍ତୁ ମାନେ ଏବେ ଗୋଟେ ଆମାଜାନ ଜଙ୍ଗଲ ଶୁଣିଛ।
ହୁଁ
ଆମାଜାନ ଜଙ୍ଗଲରେ ଗୋଟେ ଅଣୁ ଜୀବ ଗୋଟେ ମାନେ ବୈଜ୍ଞାନିକ ମାନ ମାନେ ଉଦ୍ଭାବନ କ ମାନେ ଦେଖିଛନ୍ତି। ମାନେ ସେ କଣ କରେନା ପ୍ଲାଷ୍ଟିକ ମାନଙ୍କୁ ନୁହ
ହୁଁ
ପ୍ଲାଷ୍ଟିକ ମାନଙ୍କୁ ଖାଇଦିଏ ଆଉ ପ୍ଲାଷ୍ଟି ହଁ କହନ୍
କହୁନୁ କହ
ମାନେ ପ୍ଲାଷ୍ଟିକ ମାନଙ୍କୁ ଖାଇଦିଏ ପ୍ଲାଷ୍ଟିକ ମାନେ ଖାଇଦେଲେ ତା ମାନେ ଆମର କେମିତି ଆମେ ଭାତ ଖାଇଲା ପରେ ଆମ ଦେହରୁ ଝାଳ ବାହାରେ କି ମୂତ୍ର ବାହାରେ ଝାଡା ବି ଯାଉ କିନ୍ତୁ ସେ ଅଣୁଜୀବଟା କଣ କରେନା ମାନେ ପ୍ଲାଷ୍ଟିକ ଟା ଖାଇ ସାରିଲା ପରେ ତା ଦେହରୁ ୱା ମାନେ ଜଳ ବାହାରେ।
ହୁଁ
ଶୁଣିଚନା ନାଇଁ
ଆଉ ତାହେଲେ ବଢିଆ ତାହେଲେ ନାଇଁ ମୁଁ ଶୁଣିନି ତୋଠୁ ଶୁଣିଲି ମୁଁ ଏଇ ଖବର ଟା।
ହୁଁ ଏବେ ମୁଁ ଯେଉଁ ଆମର ଇନଷ୍ଟାଗ୍ରାମ୍ ହେଉ କି ୟୁଟ୍ୟୁବ୍ ହେଉ ମୁଁ ହେରା ଟିକେ ଅଧିକ ଦେଖେ ତ ଏଇଥି ରେ ମୁଁ ଦେଖେ ମାନେ କେମିତି କଣ ମାନେ ଚାଲିଛି ମାନେ ପୃଥିବୀରେ ମାନେ କଣ କଣ ଉଦଦ୍ଭାବନ ହଉଛି କି ନୂଆ ନୂଆ ଜିନିଷ ବାହାରିଛି।
ହୁଁ ନା ନା ମୁଁ ଏତେ ଧ୍ୟାନ ଦେଇନି ଏତେ।
ହୁଁ ଆଉ ରହିଲା ମାନେ କଣ କହିଲ ଦେଖ ମାନେ ଆମେ ଏଇଠି ସହ ରେ ଗୋଟେ ଜଳ ପା ମାନେ ପାଇ ପାଇ ଯାଉଚେ ମାନେ ଉ ପାଣି ପାଇ ଯାଉଛେ କିନ୍ତୁ ଦିଲ୍ଲୀ ହକା ଜ କି ବା ବାଙ୍ଗଲୋର ହକା ଯ ଯୋଉଆଡେ ମାନେ ଓଡିଶା ଛାଡିକି ଅନ୍ୟ ରାଜ୍ୟ କୁ ଯଅ କି ନିଜ ଗାଁ ଛାଡ଼ିକି ଅନ୍ୟ ମାନେ ମାନେ ବ୍ଲକ ହଉ କି ଜିଲ୍ଲାକୁ ଯଅ ପାଣିର ଅଭାବ ତ ମୁଁ ନିଶ୍ଚିନ୍ତ ଦେଖା ଯାଉଛି ଏବେ।
ହଁ ସେଟା ଦେଖାାଯିବ ତ ଆରାମ କାରଣ ଏବେ, ଓ ଆମ ଗାଁ ଗହଳି ତ ପାଣି ଏତେ ଅଭାବ ଦେଖାଯାଏନି ବାହାର ଷ୍ଟେଟ ହେରେକାରେ ତୁ କହିଲୁ ରାଜସ୍ଥାନ ର ତ ପୁରା ଆଭାବ ଦେଖାଯିବ ସେଇ ଏରଗରେ
ଆଉ ଦୁବାଇ ଦୁବାଇ ଦେଖି ଦୁବାଇ ବିଷୟରେ ଶୁଣିଛ କେବେ
ହଁ ଦୁବାଇ ଦୁବାଇ ଶୁଣିଛି।
ଦୁବାଇରେ ମାନେ କଣ କହିଲ ମାନେ ଜଳ ହେଇଠି ପୁରା ମିଳେନି। ତାଙ୍କେ କଣ କରନ୍ତି ନା ଆମର ଏଇଠି ପେଟ୍ରୋଲ ତ ଆମ କେମିତି ଶହେ ଦଶ ଶହେ ପନ୍ଦର ଏମିତି ଅଛି। ତାଙ୍କେ ହେମିତି ମାନେ ତାଙ୍କର ହେଠି ପେଟ୍ରୋଲ ମିଳୁଛି ତାଙ୍କର କି ହେଠି ଜଳ ମିଳୁନି ତାଙ୍କେ କଣ କରନ୍ତି ନା ଆମ ଠୁ ଜଳ କିଣିକି ନିଅନ୍ତି ତାଙ୍କେ ପେଟ୍ରୋଲ ରେ ପେଟ୍ରୋଲ ଆମକୁ ବିକନ୍ତି।
ହୁଁ
ଏମିତି ବି ହୁଏ।
ଆଉ ଗୋଟେ ଶୁଣିଚୁ ଆମର ଦୁବାଇରେ ଯୋଉ ବା ବାତ୍ୟା ଆସିଥିଲା। କାଜୁ
ନାଁ ମୁଁ ଶୁଣିନି।
ଏଇ ଏ ବର୍ଷ ଆର ଦୁଇ ହଜାର ପଚିଶ ରେ ବାତ୍ୟା ଆସିଥିଲା କେ କେତେ ବର୍ଷ ପରେ ବାତ୍ୟାଟେ ଆସିଲା।
ହୁଁ ମାନେ ମାନେ ଧୂଳିଝଡ ନା କେମିତି ମାନେ।
ନାଇଁ ନାଇଁ ବନ୍ୟା ନା ବନ୍ୟା ବନ୍ୟା। ବନ୍ୟା ଆସିଲା ଯେ ସେ କାର ଫାର ସବୁ ଘନି ପୁରା ଘନି ବସେଇ ଯାଇଥିଲା କାଲି ସବୁ ଘର ଘର ଫର ଭାଙ୍ଗି ଯାଇଥିଲା।
ଏ ପ୍ରକୃତିର କଣ କହିଲ ମାନେ ଉ ମାନେ ଅଭିସାପ। କୁହ।
ହୁଁ।
ହୁଁଉଁ। ଆଉ ରାଜସ୍ଥାନରେ ଜାଣିଚ ଯୋଉ ସରସ୍ଵତୀ ନଦୀ ବୋଲି ଆମର ଗୋଟେ ଅଛି ମାନେ ଆମ ସରସ୍ଵତୀ ନଦୀ। ଜେ ଶୁଣିଛ ନା ନାଇଁ।
ହଁ ହଁ ଶୁନିଚି ନା।
ବୀ ନଦୀ ମାନେ ରାଜସ୍ଥାନ ଗୋଟେ ବାଲି ମାନେ ବାଲିଉଁ ମାନେ କାମ ହଉଥିଲା ତ ମାନେ ଖୋଳୁ ଖୋଳୁ ହେଇଠୁ ମାନେ ଜଳ ଏକାତିରେ ବାହାରି ପଇଲା। ନା ହେଇଠୁ ଗୋଟେ ହେଇଠି। ହେଇଠି ଗୋଟେ ନଦୀ ଏକାଥିରେ ସୃଷ୍ଟି ହେଇଗଲା ସରସ୍ଵତୀ ନଦୀ ଆରାମ ମାନେ ତିଆରି ହେଇଗଲା ଏକାଥରିକେ।
ଓ ହୋ।
ହୁଁ ମାନେ ଆଗରୁ ହେଇଠୁ ମାନେ ଯାଉଥିଲା ଆ କଣ ନା ଜଳ ଏ ସରସ୍ଵତୀ ନଦୀ ଏଇପଟେ ଯାଉଥିଲା।
ହଁ।
ଅ ହଉ ରଖୁଚି।
ହଉ।